ହ୍ୟାଲୋ।
ସୁ ପ୍ରଭାତ ମ୍ୟାଡ଼ାମ।
ସୁପ୍ରଭାତ। କେତେବେଳେ ଉଠିଲେ?
ମୁଁ ତ ରାତିରେ ତ ମତେ ନିଦ ହଉନି ଆଉ ଉଠିକି କଣ ଶୁଉଛି ଉଠୁଛି ଶୁଇଁ।
ରାତିରେ ନିଦ ହଉନି କଣ ପାଇଁ, ବହୁତ ବଡ ସ୍ୱପ୍ନ ଚାଲିଛି ବୋଧେ।
ନାଇଁ ନାଇଁ ନାଇଁ ସ୍କ୍ରନ୍ ଟାଇମଂ ଅଧିକ ହେଇଯାଉଛି।
ଓହୋ ଆଚ୍ଛା ଆଚ୍ଛା ହଁ ବା ଏମତି ଫ୍ରି ଥିଲେ ତ ସ୍କ୍ରିନ୍ ଟାଇମ ଅଧିକ ହେଇଯାଏ ଆଉ।
ଆଉ ଯଉ ଏଙ୍ଗେଜ ଛାଡନ୍ତୁ।
ହଁଁ ନାଇଁ ନାଇଁ ସ୍କ୍ରିନ୍ ଟାଇମ ଟିକେ କମ କରିବାକୁ ପଡିବ। ମୋର ତ ମୋବାଇଲ ଆଉ ଟିଭି ଦେଖି ଦେଖି ଆଖି ଖରାପ ହେଇଗଲା। ଏବେ ପୁରା ଚଷମା ନ ଲଗେଇଲେ ମାନେ ମତେ କିଛି ବି ଦେଖା ଯାଉନି।
ପୁରା ମୋର ବି ସେ ସେଇ ଅବସ୍ଥା।
ଓହୋ ଚଶମା ଲାଗିଛି ତାହେଲେ?
ହଁ।
ଓହୋ କେତେ ଅଛି କେତେ ପାୱାର ଅଛି?
ଉଁ ଦେଖେଇଥିଲି ମାଇନସ ଦୁଇ ଏମିତି ଥିଲା। ଏବେ ମୁଁ ଆଉ ଦେଖେଇନି ଛଅ ମାସ ହେଲାଣି।
ମୋର ତିନି ହେଇଗଲାଣି।
କେତେ ଥିଲା ଫାଷ୍ଟ?
ମୋର ମାଇନସ୍ ୱାନ ପଏଣ୍ଟ ଟୁ ଫାଇଭ୍ ଆଉ ଗୋଟେ ଜିରୋ ପଏଣ୍ଟ ସେଭେନ ଫାଇଭ୍ ଏମିତି ହେଇକି ଥିଲା ଦିପଟର। ଏବେ ତ ତିନି ହେଇଗଲାଣି ପୁରା। ମାନେ ଥିଲା ଏଇଟା ଗୋଟେ ପାଞ୍ଚ, ସାତ ବର୍ଷ ପୂର୍ବେ ଏତିକି ଥିଲା। ଏବେ ତ ହେଲାଣି ଆଉ ଏତେ ସମୟ ତାପରେ ସେମାନେ କହୁଛନ୍ତି ନା ଚଷମାଟା ସବୁବେଳେ ପିନ୍ଧିକି ରଖିବା ବୋଲି କହୁନାହାନ୍ତି। ଡକ୍ଟରମାନେ କିନ୍ତୁ ସବୁବେଳେ ଆଉ ଘରେ ଥିଲା ଗୋଟେ ଆଉ ପିନ୍ଧି ହଉଛି କି ବିଜାର ଲାଗି ଯାଉଛି କେତେ ପିନ୍ଧିବ ଜଣେ।
ଆପଣଙ୍କର ବି ସେ ଦୁଃଖ ତାହା ହେଲେ?
ହଁ ବହୁତ ବଡ ଦୁଃଖ। ଲେନ୍ସ ବି ଲଗେଇଲେ ହବ ହେଲା। କିନ୍ତୁ ଲେନ୍ସ ଲଗେଇବାଟା ହୁଁ ଲେନ୍ସ ଲଗେଇବାଟା ଗୋଟେ ଭଲ ଲାଗିବନି ଆଉ ସେଇଟା। ସେ ଭିତରେ ଗୋଟେ ଥିବ ସେଟା ଗୋଟେ ଆଉ ଗୋଟେ ଆଉ ଗୋଟେ ହଉଛି ଆଖିର ଏବେ ହଁ ଏବେ ହବ ପାଞ୍ଚ, ଛଅ ମାସ ହବ ମୁଁ ଚେଞ୍ଜ କଲି। ସେ ପୁରୁଣା ଯୋଉଟା ମୋର ପାୱାର ନଥିଲା କି ଚଷମାର ସେଇଟା ମୁଁ ମତେ ଆଉ ଟିକେ କ୍ଲିଅର ଲାଗିଲାନି ତ ଆଉଥରେ ମୁଁ ଗଲି ଦେଖିବା ପାଇଁ ସେ କହିଲେ ସେ ଡକ୍ଟର କହିଲେ କି ଆଉ ମା ତୋର ବୋହୁତ ଖରାପ ହେଇଗଲାଣି ରେ ତୁ ମେଡିସିନ ବି ଖା ଖାଲି ଚଷମା ପିନ୍ଧେ ନା।
ହଁ।
ମାନେ ଏତିକି ବୟସରେ ଯେଦି ଏଇଟି ଗମେଣ୍ଟ ମେଡିକାଲରେ। ଚକ୍ଷି ବି ବାର୍ଜ ନାଇଁ କି ମୋର ଆଉ ପଚିଶ୍ ଛବିଶ୍ ଏବେ ହବ।
ହୋଉ ମେଡିସିନ୍ ଖବା ପାଇଁ କହିଲେ ତାହେଲେ ନାଇଁ କି?
ହଁ ମେଡିସିନ୍ ମାନେ କଁ ମେଡିସିନି ମାନେ ସବୁଦିନି ଖାଇବେନି ସେ ମାସେ ଦି ମାସ ଟିକେ ସେମାନେ ଦେବେ କ୍ୟାପସୁଲ୍ ତାଙ୍କର ଲେଖିବେ। ସେଇଟା ମାନେ ଖାଇବା ପାଇଁ କହିଥିଲେ। ସେରା ଖାଇଲେ ହେଲେ କଣ ଆମର ଯଦି ଜୀବନ ଶୈଳୀ ଟା ସେମିତି ହିଁ ରହିବ ତାହେଲେ ସେଇଟା କଣ ଆଉ ଆଉ ତ ଫୁଣି ତ ଖରାପ ହବ ଏରା ସେମିତି ରହିବ ଏଗା। ସେଇଭଳିଆ ଖାଇବା ଯା ଖାଇଲେ ସିନା ହବ ମାନେ ଯୋଉଟା କି ଆଖି ପାଇଁ ବି ଭଲ ଥିବ। ଦେହରେ ତ ସବୁ ଜାଗ ରୋଗ ବାହାରୁଚି କୋଉ ଜିନିଷ ପାଇଁ କିଏ କଣ? କାଇବ?
ଏମିତି ଗୋଟେ ହେଲା କୋଉଚି ହଁ କଣ କହିଲେ?
ଆପଣଙ୍କର ପାୱାର ଟିକେ
ଆଉ ମୁଁ ଦେଖେଇ ଯାଇନି ଡକ୍ଟର କୁ ଡରିକି?
ଓହୋ ଡରିକି ଦେଖିଜାନ୍ ଏବେ ମାନେ ଏବେ ଯୋଉଟା ଚଷ୍ମା ଲୋଗଚନ୍ତି ସେଇଟା ଠିକ୍ ଠାକ୍ ଲାଗୁଚି ମାନେ ଦୂରରୁ ବି ଟିକେ ଠିକ୍ ଲାଗୁଚି ତ?
ନାଇଁ ରାତି ହେଇଗଲା ତ ପ୍ରୋବ୍ଲେମ ହବ ଗା ଗାଡୀ ଚଲେଇ ଜାଣିଚନ୍ତି ଦୂରେ ଦୂରେ?
ହଁ ଆଉ ମାନେ କିଏ ଗୋଟେ ଟିକେ ଦୂର ରେଥିବ ସେରା କି ଦେଖାଯିବନି।
ହୁଁ।
ଚଷ୍ମା ଟା ଲଗୋଉଚନ୍ତି ତାହେଲେ ତ?
ହଁ ଲଗୋଉଚି ତାପରେ ଘରେ କୋହୁଚନ୍ତି ଶାଢୀ କି ଟିକେ ଇଏ କରୁଥା ଲେଖୁଥା ଯାଇକି?
ହଁ ଗୋଟେ କଥା କହିବି ମେଡିକାଲରେ ଯିବନା ସେ ମାନେ ନିହାତି ତମର ମାନେ ପାୱାର ଟା ବଢି ଯାଇଥିବ ହେଲା ମାନେ ଯିଏ ବି ହୋଉ ସେ ପା ପାୱାର ଟା ବଢି ହେଇ ଏକକା ଯାଇଥାଉଛି ହେଲା ବଢି ଥାଉଛି ଆଉ ସେମାନେ ମେଡିସିନି ବି ଦେବେ ଖାଇବାକୁ ପୁରା।
ହଁ।
ମୁଁ ଗୋଟେ ମାସ୍ ଖାଇଲି ଆଉ ଖାଇଲିନି। କେତେ ସେ ବଡ ବଡ କ୍ୟାପସୁଲ ଯା କେତେ ଖାଇବା ସେଇଟା।
ଆଉ ସେ ସେ ଯୋଉ କହିବି ନା ଯୋଉ ମାଛର ଯୋଉ କ ଲିବ ରହିଲା କଣ ସେଟାରୁ ପୁଣି ବନାନ୍ତି କହିି ହଁ ଶୋହିଲିଲି।
ହୋଉ ହଁ ହଁ ହଁ। ସେ କ୍ୟାପସୁଲ୍ ର କ୍ୟାପସୁଲ୍ ଯେଉଟା ବନୋଉଚନ୍ତି ସେଇଟା ସେଇଠି ମିଶିଥାଉଚି ବୋଲି କୋହୁଚ କି?
ହଁ ତାପରେ ମୁଁ ଦିନେ ଫଟ ଉଠେଇକି ବି ଦେଖିଛି ହ ମତେ ଯାକ ଦେଖିକି ଅଜୀବ ଲାଗିଗଲା ଆଉ ସେପଠୁ ମତେ ଆଉ ଖାଇବା ପାଇଁ ଇଚ୍ଛା ହେଲାନି।
ଓହୋ ମାନେ ଖାଉନାହାନ୍ତି ନିରାମିଷ ନା ଆମିଷ।
ମୁଁ ଇଏ ନିରାମିଷ।
ଓହୋ ଦେଖନ୍ତୁ ଆଉ ଗୋଟେ କଥା କହିବି ମାନେ ଯେତିକି ବି ମେଡିସିନି ଆସୁନି କି ଆମର।
ହୁଁ।
ଯୋଉଟା ବି ମାନେ ସେ ଯୋଉ ଜେଲି ଟାଇପ୍ ର ହେଇଥିବ ଆଉ ଏନ୍ତି କଭରିଙ୍ଗ୍ ଥିବ ହେଲା ଯୋଉ ମେଡିସିନ୍ଆ ଯଉ କଭରିଙ୍ଗ୍ ଥିବ। ଯୋଉଟା ତ କଭର୍ ନଥାଉଛି ସାଧା ସେ ଗୁଣ୍ଡ ବାଲା ଥାଉ ସେଇଟା ତ ଅଲଗା ଯୋଉଟା ବି କଭର୍ ଥିବ ସେଇଟା ଆମେ ଯୋଉ ସେ ଡବାରେ ଦେଖିବ ଗୋଟେ ଗ୍ରୀନ୍ କଲର୍ ଡଟ୍ ଥିବ ଗୋଟେ ଗୋଟେ ଡବା।
ହଁ ହଁ ସେଇଟା ଜାଣିଛି ସେଇଟା ନିରାମିଷ ଆମିଷ ଜାଣିଛି ସେଇଟା।
ହଁ ସେଇଠି ବା ଘୁଷୁରୀ ର
ଆ ଶଆ ଆହୁରି କଣ କହିଦେଲେ ଆଉ ଖାଇବିନି ତାହେଲେ ମୁଁ।
ନା ନା ଏଇଟା ସ ତରେ ଖାଉଛି ତମେ ଗୁଗୁଲ୍ କରିକି ଦେଖ।
ହୁଁ।
ଖୁଷୁରୀ ନହେଲେ ଆମର ଯୋଉ ଗାଈ ନାହିଁ ଗାଈ? ହେଲା କାହିଁକି ବଲେ ସେମାନଙ୍କର ଆମର ମେଡିସିନାଲ୍ ପ୍ରପର୍ଟି ଅଛି କି ନାଇଁ ସେମାନଙ୍କର? ତ ତାର ଯା ଲେୟର୍ ଟା ଥାଉଛି ସେ ଘୁଷୁରୀ ନହେଲେ ଗାଈର ମାନେ ଚର୍ବି ତାଙ୍କର ଚର୍ବି କିମ୍ବା ତାଙ୍କ ସ୍କିନ୍ ଯୋଉଟା ଅଛି। ତାଙ୍କର ସେ ଯୋଉ ଚମଡା ରୁ ସେ ଟ ସେସ୍ କ କଭରିଙ୍ଗ୍ ଜାଗା ସବୁ ବନୁଛି କଣ କରିବା କୁହ ତ ଏଇ ଜାଗଁ ଏଁ।
ଆପଣ ଯଦି କହିଲା ବେଳକୁ ମୋର ବାନ୍ତି ଭଳିଆ ଆଇଗଲାଣି।
ନାଇଁ ସତରେ ଅଛି ଗୁଗୁଲ୍ କରିକି ନା ଦେଖିବ ପରେ। ସତରେ ମାନେ ଯୋଉ ଜେଲି ଯୋଉ ଉପରେ ଯୋଉ କଭରିଂ ଅଛି ମେଡିସିନ୍ ଯା କ ସେଠି ଘୁଷୁରୀର ଆରେ ମତେ ଶୁଣିକି ଏତେ ଛାନିଆ କଣ ନା ଏ ଜିନ୍ଷ ଟାକୁ ମାନେ ମାନିବାକୁ ପଡି ଏଇଟା ସତ କଥା।
ସତରେ ବି ମାନିବାକୁ ପଡିବ ନାଇଁ କି ଏଇଗୁଡାକ।
ହୁଁ ପରା ମାନେ ଦେଖ ଏବେ ସିନା ଆମେ ଟିକେ ଏତେ ବୟସ ହେଇନି ତ ଆମର ଏତେ ବି ଦେହ ଖରାପ୍ ହଉନି ଏ ସାଧା ଟିକେ ଟିକେ ହେଇଥାଉଛି। ପରେ ଭାବୁନ ଟିକେ ଆମେ ଯେତେବେଳେ ବୟସ ହବ ଆମର ଆମକୁ ବିଭିନ୍ନ ମେଡିସିନ୍ ଖାଇବାକୁ ପଡିବ କି ନାଇଁ? ମେଡିସିନ୍ ନ ଖାଇଲେ ବି ତ ଆମକୁ ବହୁତ୍ ଅସୁବିଧା ହବ ନା। ତ ଖାଇବାକୁ ପଡିବ ହୁଁ କୁହ?
ଏ ଯୋଉ କଣ ସେଟା ପ୍ଲେସେଣ୍ଟା ନା କଣ କହୁନାହାନ୍ତି ଗୁଟେ? ସେଟା ବି ପୁଣି ଖାଉଛନ୍ତି କହିଗେଇ।
ହଁ ବୁଝି ପାର୍ଲିନି ପ୍ଲାସେନ୍ଟା କହୁଚ କି?
ଓ ହଁ ବୋଧେ। ସେଇଟା ବା
ଆଉ ପ୍ଲାସେନ୍ଟା ମାନେ ଏଇ ତ ଯୋଉ ଛୁଆର ଯୋଉ ପେଟରେ ଯୋଉ ଲାଗିକି ଥାଉଛି ମା ଯଉ ସେ ଖାଦ୍ୟ ନଉଛି ପେଗେନେନ୍ସି ଟାଇମ୍ ରେ ହୁଁ ହୁଁ ହଁ। ଆଚ୍ଛା ଆସି ପ୍ଲାସେନ୍ ଟାକୁ ତାହେଲେ ଖାଉଚନ୍ତି?
ହଁ ମାନେ ମୁଁ ଆମ ମାନେ ଆମ ଭାରତରେ ତ ମୁଁ ଦେଖିନି ବାହାର ଦେଶ ଜାକରେ ମୁଁ ଦେଖିଥିଲି। ଆଉ ସେଇଟାକୁ ପୁଣି ଭିଟାମିନ୍ ସେ ଦିନ୍ଷ ପୁଣି ସେଇଟାକୁ ପୁଣି ଏମ୍ତି ଅ ଯିଏ ରୋଷେଇ କରି ଖାଉଛନ୍ତି ଖାଉଛନ୍ତି ଆଉ ଯିଏ ରୋଷେଇ କରିକି ନ ଖାଉଛନ୍ତି ସେଟାକୁ ପୁଣି ଏମିତି ଅ ମେଡିସିନ୍ ଆକାରରେ ନେଇଯାଉଛନ୍ତି। କ୍ୟାପ୍ ସୁଲ୍ ଟାଇପ୍ ର ତାପରେ ସେଇଟାକୁ ଗୋଟେ ଗୋଟେ ଗୋଟେ ଗୋଟେ ପୁଣି ଖାଆନ୍ତି ଆଉ।
ଉଁ ହୁଁ ଆଚ୍ଛା ଆଚ୍ଛା। ଏଇଟା କଣ ଗୋଟେ ମନେ ପଡ଼ିଲା ତମ ଯୋଉ କହିଲ ମତେ ସେଇ ଯୋଉ ୟଶୋଦା ମୁଭି ନାଇଁ ୟଶୋଦା ମୁଭି ଦେଖି ସାମନ୍ଥା ର ସାମନ୍ଥା ହିରୋଇନ ନାଇଁ କି ସାଉଥ
ହଁ ହଁ।
ହଁ ତାର ଯୋଉ ୟଶୋଦା ମୁଭି ଟା ଦେଖିଛ।
ନାଇଁ ଦେଖି ନାହିଁ।
ସେ ଯୋଉ କି ମଦର କହୁଛନ୍ତି କି ମାନେ ଯୋଉମାନେ ଖାଲି ଯୋଉ ଛୁଆ ଯଉ ଯନ୍ ମାନେ ଅନ୍‌ମ୍ୟାରେଡ ଥିବେ ଆଉ ଯୋଉ ଅ ନାଇ ଟେଷ୍ଟ ଟ୍ୟୁବ ନାହିଁ ଟେଷ୍ଟ ଟ୍ୟୁବ ତ ଟେଷ୍ଟ ଟ୍ୟୁବର ସେଡା ହଁ ହଁ ହଁ ଠିକ ରାଇଟ ରାଇଟ୍ ସେଇଟା ସରୋଗେଟ ମଦର ଯଉ ହଉନାହାନ୍ତି।
ହୁଁ।
ସେ ମୋଭିରେ ନଥିଲା ମାନେ ଅ ସରୋଗେ ସରଗେଶୀ ପାଇଁ ଝିଅ ମାନଙ୍କୁ ନେଇଯିବେ ଗୋଟେ ଜାଗାରେ ରଖିଦେବେ ଆଉ ଛୁଆ ଟା ଜନ୍ମ ହେଲା ପରେ ଆ ମାନେ ସେମାନଙ୍କୁ ସେ ଛୁଆ ଦେବେନି ଆଉ ସେମାନଙ୍କୁ ଖାଲି ପଇସା ଦେଇକି ସେଇଠି ମାନେ ବନ୍ଦୀ କରିକିନା ଯୋଉ ରଖିଦଉଥିଲେ। ମାନେ ପଇସା ଦବା ଲୋଭରେ ସେମାନେ ନେଇଯିବେ ସେମାନଙ୍କୁ ଆଉ ଛୋଟ ଛୋଟ ଛୁଆରେ ମାନେ କଣ ଥାଉଛି କି ତାଙ୍କର ଯୋଉ ଫ୍ଲୁଇଡ ନଥାଉଛି ଛୁଆ ମାନଙ୍କର ଏଇ ଯୋଉ ଲା ଛୁଆ ମାନଙ୍କର ଆ ଯୋଉ ଗୋଟେ ଫ୍ଲୁଇଡ ଥାଉଛି ସେ ଫ୍ଲୁଇଡ ର ନାଁ ତ ମତେ ମନେ ପଡୁନି ମାନେ କଣ ଗୋଟେ
ହଁ।
ସେ ଛୁଆ ହେଲା ଟାଇମ ରେ ଯୋଉଠୁ କି ମାନେ ଜଣା ହଁ ଯୋଉଠୁ ଜଣା ପଡେ ଆମର ସେ ଯୋଉ ଏଇ ଯୋଉ ଗୋଟେ ଗୋଟେ ଟେଷ୍ଟ କରନ୍ତିନି ମାନେ ଜଣେ ପ୍ରେଗନେନ୍ସି ଅଛି ମାନେ ତିନି ଚାରି ମାସ ଥିବ ଯୋଉ ଜଣା ପଡେ ମାନେ କଣ ହବ ମାନେ ପୁଅ ହବ ନା ଝିଅ ହବ ବୋଲି ଯୋଉ ଜଣା ପଡ଼ିଯାଏ ଜେଣ୍ଡର ଯୋଉ ଜଣା ପଡେ ସେ ଫ୍ଲୁଇଟ ରୁ ସେ ଫ୍ଲୁଇଟ କୁ କଣ କହୁଛନ୍ତି କି?
ମୁଁ ତ ଆ ଫାଷ୍ଟ ଟାଇମ ଶୁଣୁଛି ଏ ଯାଗ।
ହଁ ଦେଖ ମାନେ ନହେଲେ କେମିତି ଜାଣିବେ କୁହ ଜାଣନ୍ତି ନା ମାନେ ଏଇଟା ଅବଶ୍ୟ ଇଣ୍ଡିଆରେ ଆମର ଇଲଲିଗାଲ। କାହିଁକି ନା ଲୋକ ସମସ୍ତେ ଯାଇକି ଚେକ୍ କରିଦିଅନ୍ତି ପୁଅ ହବ ନା ଝିଅ ହବ ଯାହାର ବହୁତ ସାରା ଝିଅ ଥିବ ସେମାନେ ମାନେ ଯୋଉ ୟାବର୍ସନ ଯୋଉ କରିଦେବେ ଜାଣି ଜାଣି।
ହଁ।
ହଁ ସେଥିପାଇଁ ଏଇଟା ଇଣ୍ଡିଆରେ ତ ଇ ଲିଗାଲ କିନ୍ତୁ ଗୋଟେ ଗୋଟେ ଯୋଉ ଅଛି ଆମର ଗୋଟେ ଗୋଟେ ଜାଗାରେ ହଉଛି ଆଉ ଏମିତି କାମଜାକ ହେଇଥାଉଛି।
ହଁ ତ ସେଇଟା ସେମିତି ରୋଷେଇ କରିକି ଖାଆନ୍ତି ଆଉ।
ଓହୋ ଏଇଟା ତ ମୁଁ ଜାଣିନଥିଲି କିନ୍ତୁ ଏଇଟା ଖାଲି ଜାଣିଥିଲି ଯେ ସେ ଯୋଉ ଛୁଆ ଯେତେବେଳେ ପେଟରେ ଥାଉଛି ସେଇଟା ଗୋଟେ ଯୋଉଠି ଜଣା ପଡେ ମାନେ ଜ କଣ ହବ। ଛୁଆ ଟା ମାନେ ଯିଅ ହବ ନା ପୁଅ ହବ ସେଇ ଫ୍ଲୁଇଡ ରୁ ସେମାନେ ଚେକ୍ କରିକି ଜାଣନ୍ତି କଣ ହବ ବୋଲିକି ନା। ତ ସେଇଟାକୁ ସେ ମୁଭି ରେ କଣ କରିଥିଲେ ଅ ସେଇଟାକୁ ନେଇକି ମାନେ ବିକୁଥିଲେ ସେମାନେ। ସେ ଛୁଆର କଣ ଗୋଟେ ନେଇକି ବିକୁଥିଲେ। ଆଉ ସେଇଟା ଯିଏ ୟୁଜ୍ କରିବ ମାନେ ଖାଇବ ମେଡିସିନ ହିସାବରେ ସିଏ ମାନେ ୟଙ୍ଗ ରହିବ। ମାନେ ଜଣେ ବହୁତ ବୁଢୀ ହେଇ ବିି ଯାଇଥିବ କି ନାଇଁ। ସେଟା ସେ ନେଲେ ପୁରା ୟଙ୍ଗ ହେଇଯିବ ସେଇ ଭଳିଆ ଥିଲା।
ଦେଖୁଛନ୍ତି ଏମିତି ଆଜି କାଲି ଖାଇଲେଣି ମାନେ ଆଉ କଣ ଆଗ କାଳରେ ଖାଉନଥିବେ ଏଗୁଡାକ।
ନା ନା ଆଗ କାଳରୁ ଏବେ ବା କେତେ କଣ ହେଲାଣି। ଏବେ ତ କାହାର କିଡନୀ ବି କାହାକୁ ଲଗେଇ ଦଉଚନ୍ତି।
ହୁଁ!
ଓହୋ।
ମୁଁ ତ ଯେବେ ଜାଣିଲି ଏଟା ପୁରା ମୁଁ ଛାନି ଆରେ ଏମିତି ବି ହେଲାଣିି ଏମିତି ବି ଖାଉଛନ୍ତି କହିକି।
ଓହୋ ହଁ ବା ବହୁତ୍ ହଉଚି ହେଲା ଖାଲି ଆମେ ଜିନ୍ ଜିନିଷ ଜାଣିନୁ ବୋଲି। ନ ଶୁଣିଲା ବେଳକୁ ଟିକେ ଶକ୍ ଲାଗୁଚି। ଷା ହଉଚି ହଉ ଠିକ୍ ଅଛି ତାହେଲେ ହଉ। ତାହେଲେ ରଖୁଚି ଆଉ। ହଁ ହଁ ଠିକ୍ ଅଛି।